ନମସ୍କାର। ଏମିତି ହଠାତ୍ କଲ୍ କଲେ?
ନାଇଁ ହଠାତ୍ କଣ ଆଉ, ଟିକେ ମନେ ପଡିଲା ତମ କଥା। ଆଉ ମୁଁ କହିଲି ଟିକେ ସାଙ୍ଗକୁ ଫୋନ କରିଦବା ଭଲ ମନ୍ଦ ଟିକେ ପଚାରିବା। ପିଲାଛୁଆ କଥା ଟିକେ ତାର ପଚା ସାରିବା କେମିତି କଣ ସବୁ ଅଛନ୍ତି ଆ ପିଲାମାନେ ତ ସବୁ ତମର ବଡ ହେଇସାରିବେନି। ଚାକିରି ବାକରି
ନାଇଁ ଯାହା ହଉ ମୋ କଥା ମନେ ରଖିଛନ୍ତି।
ହଁ।
ହୁଁ।
ଆଉ ଆପଣଙ୍କର ସବୁ ଯୋଉ ଚାଷ କରିଥିଲେ ଆପଣ କହୁଥିଲେ ଯୋଉ ଚା ଚାଷ କରିବାକୁ ଚାଷରେ କେମିତି ଆପଣ ସବୁ ଲାଭଦାୟକ ଭଲ ମନ୍ଦ ମତେ ଟିକେ କହୁନାହାନ୍ତି ମୁଁ ସେ ଚାଷ ଠ ଭାବୁଛି ଆରମ୍ଭ କରନ୍ତି ଏଇ ଯୋଉ ଆମର ବର୍ଷା ଦିନ ଆଗମନରେ
ଶୁଣନ୍ତୁ ପ୍ରଥମତଃ ଚା ଚାଷ ଆମ ସାଇଡ଼ରେ ହେଉଛି ଯୋଉ ଉଞ୍ଚା ପାହାଡ ଯୋଉ ଗୋଡାଣିଆ ପାହାଡ ଚା ଗଛ ଗଚ ପାଇଁ ମୋ କଥା ଶୁଣନ୍ତୁ ମୁଁ ଯାହା କହୁଛି ମନ ଦେଇକି ଆପଣଙ୍କୁ କାମ ଦବ ବୁଝିଲେ କି
ହଁ କୁହନ୍ତୁ ଆପଣ ଆପଣ କହି ଚାଲନ୍ତୁ।
ଚା ଚାଷ ପାଇଁ ଦରକାର ପ୍ରଥମତଃ ହେଲା ବହୁତ ବର୍ଷା ଦରକାର ତାକୁ ବହୁତ ପାଣି ଦରକାର। ଏବଂ ପାଣି ସହ ତା ପା ତା ମୂଳରେ ଯେମିତି ପାଣି ନ ରହୁଥିବ ବୁଝିଲେ କି? ବର୍ଷା ଦରକାର ଅଧିକ କିନ୍ତୁ ମୂଳରେ ପାଣି ରହିବନି ଏମିତି ଆମ ଜମି ଯେମିତି କି ଆମର ଏମିତି ଧାନ ବିଲରେ କଣ ହଉଛି ଯୋଉଟ ବର୍ଷା ହେଲେ ପାଣି ରହୁଛି ଧାନ କ ଅଧିକ ପାଣି ଦରକାର ତା ମୂଳରେ ଆମର ଚା ଚାଷରେ କଣ ନା ପାଣି ଦରକାର କିନ୍ତୁ ସେ ପାଣି ନ ରହୁଥିବା ଦରକାର ଗଡି ଯାଉଥିବା ଦରକାର। ତେଣୁ ଦେଖୁଥିବ ଆମର ଯୋଉ ଚାଷ ହଉଛି ପ୍ରାୟତଃ ସେ ଯୋଉ ପାହାଡ଼ ମାନେ ରାସ୍ତା ବାଗିଆ ଥାକ ଥାକ ଥାକ ଥାକ କରିକି ସେଠି ହଉଛି ଚା ଚାଷ କାରଣ ସେଠି ବର୍ଷା ହବ ଉପରେ ହେଲା ପାଣି ପଡିଲା ଗଡିଗଲା।
ଆଜ୍ଞା ଆପଣଙ୍କର କହିବାର ଅର୍ଥ ଆମ ଉଚାଳିଆ ମାଟି ବା ଆମର ବାଲିଆ ମାଟି ଏବଂ ପାହାଡ଼ିଆ ଅଞ୍ଚଳରେ କେବଳ ଚା ଚାଷ ହେବ ଆମର ତଳଆଡ଼ିଆ ଅଞ୍ଚଳ ମରୁଡ଼ି ଅଞ୍ଚଳ ଏବଂ ପାଣିର ଆଗମନରେ ବର୍ଷା ଦିନେ ଚାଷ ହେଇପାରିବନି ଶୀତ ଦିନ ହେବ ଆପଣଙ୍କ କହିବାର ତ ଅର୍ଥ ଏଇ ଆପଣ କହୁଛନ୍ତି ନା ହଁ।
ମାନେ ବନ୍ୟା ଯୋଉଠି ଉଠିବ ସେଠି ହେଇପାରିବନି। ଯୋଉଠି ଶୁଖିଲା ହଉଥିବ ସେଠି ହେଇପାରିବନି ଏଇଟା କୋଉଠି ଯୋଉଠି ମାନେ ବୃଷ୍ଟିପାତ ଅଧିକ ଥିବ କିନ୍ତୁ ସେଠି ପାଣି ରହୁନଥିବ ସେଇ ଜାଗା ଆଗରେ ଚାଷ ଟା ହେଲେ ସେ ଗଛ ଗୁଡା ଭଲ ବଢିବ ବୁଝିଲି। ତାପରେ ଚା ଚାଷ କ କଣ ଚା ହେଲା ପତ୍ର ପତ୍ରକୁ ତାକୁ ସେ ଯେତେ ପତ୍ର ବଡ ହବ ସେତେ ଭଲ। ଆଉ ତାକୁ କାଟିକି ନେଇକି ଶୁଖେଇବ ତାକୁ ନେଇ ଗୁଣ୍ଡ କରିକି ତାର ସବୁ ମାନେ ପ୍ରକାର ଅଧ୍ୟାୟରେ ତା କାମଟି ହବ। ହେଲେ ସିଏ ଏକ ଭଲ ଚା ଯେମିତି କମ୍ପାନୀ ରେପୁଟେଡ଼୍ ବ୍ରାଣ୍ଡେଡ଼୍ ଚା। ହବ ଯାହାକୁ ପିଇଲେ ସୁଆଦିଆ ଲାଗିବ।
ଯେମିତି ଆମର ଯେମତି ଯେମିତି ଆମର ଏଭ-ଏଭର୍ ଗ୍ରୀନ ଚା। ମାର୍କେଟ ରେ ବଜାରରେ ଭଲ ଚାହିଦା ଏବଂ ଭଲ ନାଁ ବନେଇ ପାରିଛି ବେଶ୍ ଭଲ ବନେଇ ପାରିଛି ଏ ବଗିଚା। ଯାହାକୁ ପଚାରିବ ଘରେ କଣ ହେଇଛି ଆଜି କି ଚାହା ହେଇଛି ନା ଆମର ଏ ଏଭର ଗ୍ରୀନ୍ ହେଇଛି ମାନେ ଏଭର ଗ୍ରୀନ୍ ଗୁଟେ ମାନେ କଣ ଗୁଟା ବ୍ରାଣ୍ଡ ହେଇସାରିଲା ନା ଆମ ଓଡିଶାରେ ଭଲ ମନ୍ଦ ସବୁ।
ହୁଁଁ।
ହଁ ନାଇଁ ମୁଁ କହିବା କଥା ସ ଶୁଣନ୍ତୁ ମୋ କହିବା କଥା ଏଇ ଯେଉଁ ଚା ଆମେ ଯେଉଁ ଚା ଚାଷଟି କରିବା ଚା ଚାଷଟି କ କେ ଏତେ ମାନେ ଛଅରୁ ସାତ ମାସ ସମୟ ନିଏ ନା ଆମର ବର୍ଷେ ଲାଗେ ନା ଦୁଇ ବର୍ଷ ଲାଗେ କଣ ମାନେ ଏହାର ପ୍ରୋସେସ୍ଟା କଣ ଭଲ ମନ୍ଦ ସବୁ?
ଚା ଚାଷ ହାରାହାରି ଗୋଟେ ବର୍ଷ ସମୟ ନେବ ଦଶରୁ ବାର ମାସ ବୁଝିଲେ କି।
ହଁ।
ଚା ଚାଷ ସ କଣ କରିବେନା ପ୍ରଥମେ ସେ ମାଟିକି ସମାନ ଗୁଡ଼ାନିଆ କରିବେ। ତାପରେ କଣ କରିବ ନା ସେଇ ଜାଗାକୁ ପୁରା ହା ମାନେ ସେତେତ ଯେହେତୁ ଉଞ୍ଚାରୁ ଖାଲ ସେଠାରେ କଉଁ ଟ୍ରାକ୍ଟର କିମ୍ବା କୌଣସି ଗାଡ଼ି ପଶିପାରିବ ନାହିଁ। ତ ଛୋଟ ଛୋଟ ପାବାଟ ଟେଲର୍ ଯୋଉ ଅଛି ସେଇଥିରେ ସେ ମାଟିିକି ଟିକେ ଗୁଣ୍ଡ କରିବେ। ତାପରେ ସେଠି ମାନେ ପାଞ୍ଚ ଫୁଟ ଦୂରତାରେ ପାଞ୍ଚ ଫୁଟ ଦୂରତାରେ ଗୋଟାଏ ଗୋଟାଏ ଗଛ ଲଗେଇବେ। ଚାରା ଅଛି ସେ ଚାରା ଚା ଚାରା ତାକୁ ଲଗେଇବେ। ତାକୁ ଖତ ଦେବେ ପାଣି ଦେବେ। ଏବଂ ଅଲଗା ତାର ଆସୁଛି ଔଷଧ ବିଭିନ୍ନ ପ୍ରକାର ତାକୁ ଦେଲେ। ତାପରେ ଟାଇମ୍ ଟୁ ଟାଇମ୍ ତାକୁ ଘଣ୍ଟା କୁ ଘଣ୍ଟା ଘଣ୍ଟା କୁ ଘଣ୍ଟା ପାଣି ଦରକାର। ଦିନକୁ ଦିନ ପାଣି ଦରକାର। ବୁଝିଲକି ସେ ଗଛ ଯେତେ ବଡ଼ ହବ ତାକୁ ସେତେ ଅଧିକ ପାଣି ଦରକାର। ବୁଝିଲେ କି ତାପରେ ଯାଇକି ସେ ଗଛଟି ତାର ଦୁଇରୁ ତିନି ମାସ ଭଲ ସେ ରକ୍ଷଣ କଲେ କଲା ପରେ ଯାଇକି ଯେତେବେଳେ ମେଘ ଆସିବ ତାପରେ ସେ ଆପେ ଆପେ ତାର ବଢି
ତାକୁ ସମୟ ଅନୁସାରେ ତାର ଯତ୍ନ ମଧ୍ୟ ନେବାକୁ ପଡ଼ିବ ଏବଂ ତାକୁ ଠିକ୍ ସମୟରେ ଔଷଧ ଠିକ୍ ସମୟରେ ସାର ଏବଂ ଠିକ୍ ସମୟରେ କୀଟନାଶକ ଔଷଧ ପ୍ରୟୋଗ କରିବା ଦ୍ୱାରା ଗଛଟି ଭଲ ଚା ପ୍ର ଚା ପ୍ରସ୍ତୁତ କରିଥାଏ ଏବଂ ଭଲ ପତ୍ର ହେବା ଦ୍ଵାରା ଆମର ସେ ପତ୍ର ଗୁଡ଼କୁ ଆଣି ଆମର ଚା ର ଚା ତ ପ୍ରାୟତଃ ଆମର ଆସାମରେ ଆମର ପ୍ରସିଦ୍ଧ। ଆସାମରୁ ହିଁ ଆମର ଓଡିଶାକୁୁ ଚା ଆସୁଛି ଆମେ ଯୋଉ ଆପଣ ମୁଁ ପଚାରୁଚି ଆପଣତ ଆସାମରେ ଚାଷ ବାସ ଭଲ ମନ୍ଦ ସବୁ କରୁଛନ୍ତି ମୁଁ ସେଥିପାଇଁ ମୁଁ କିହିଲି ସାଙ୍ଗଙ୍କ ପରାମର୍ଶ ନେଇ ଟିକିଏ ଆମ ଓଡ଼ିଶାରେ ଏଠି ଚା ଚାଷ ଟା ଆରମ୍ଭ କରନ୍ତି ଆଉ ଦେଖିିବା ଯଦି ହବନି ଆମେ ଗୋଟେ ତର ଟ୍ରାଏତ କରିପାରିବା ନା ଆମେ ଗୋଟେ ଥର ଚେଷ୍ଟା କରିପାରିବା ହେଲେ ହେବ ନହେଲେ ନାହିଁ ଏଇଆ କିଛି ବି ପଇସା ଆମର କ୍ଷୟକ୍ଷତି ହବ ହବ ତ ହବ କ୍ଷୟକ୍ଷତି ହେଲେ ହବ ଆଉ ଆମେ କଣ କରିବା ଗୋଟେ ଥର ଆମେ ଆରମ୍ଭ କରିବା ନା ଦେଖି ଦେଖିବା କଣ ହେଉଛି କଣ ନାହିଁ ହଁ।
କରିବା ଆଉ ଆପଣ ଟିକେ ଆସ ଶୁଣନ୍ତୁ, ଆପଣ କେଉଁଦିନ ଆସନ୍ତୁ ଆପଣଙ୍କ ପରିବାରକୁ ନେଇକି। ବୁଲିବା ପାଇଁ ଆମ ଆଶାମା ଆଡ଼େ, ଆମକୁ ତମ ଭଲ ଭଲ ଜାଗା ଆମର ଏଠି ଅଛି ବୁଲେଇବୁ। ବୁଲେଇ ଦେବି। ଆମର ଇଆଡ଼େ ଗୋଟେ, ଆମର ଆଡ଼େ ସବୁ ଆସୁଛନ୍ତି ଏଥର କଣ କହିଲେ ଆମର ଯୋଉ ଦ କ୍ଷିଣ ଭାରତରୁ ସବୁ ଚଳଚିତ୍ର ମାନେ କରିବା ପାଇଁ ଆସୁଛନ୍ତି ବୁଝିଲେ କି, ଆମର ସବୁ ଭଲ ଏଠି ଜାଗା ଅଛି ପାକ୍ରୁ ତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜାଗା ତସେ ସବୁ କ କରୁଚୁ ନା ଫିଲ୍ମ ସୁଟିଂ କରିବା ପାଇଁ ସବୁ ଆସୁଛନ୍ତି ତାଙ୍କ ମେମ୍ବର କୁ ନେଇକି ଅନେକ ଫିଲ୍ମ ସୁଟିଂ ହେଇଥିବ ଦେଖିବେ ଆପଣ ଆସାମରେ। ସେ ଯୋଉ ଚା ବଗିଚାରେ ସବୁ ଗୀତ ସୁଟିଂ କରୁଛନ୍ତି। ନାଚ ହଉ କିମ୍ବା ଫିଲ୍ମ ହଉ ସବୁ ସୁଟିଂ କରିଚନ୍ତି ବୁଝିଲେ ନା।
ଆଜ୍ଞା।
ହୁଁ।
ନାହିଁ ଆପଣ କହିଲେ, ମୁଁ ଗୋଟେ ଥର ଏ ବିଷୟରେ ଆମ ଘର ଲୋକଙ୍କ ସହିତ କଥାବାର୍ତ୍ତା କରିବି ଏବଂ ମୋ ଏ ଭଂ। ମୋ ମାନେ ମୋ ୱାଇଫ୍ ସହିତ ମୁଁ କଥାବାର୍ତ୍ତା କରିବି ତାଙ୍କୁ ମଧ୍ୟ ନେଇକି ଯିବି। ଏ ବିଷୟରେ ଆମେ ଆଲୋଚନା କରିବୁ ଆମେ ଆଉ ଆମ ଘରେ ଆଉ।
ହୁଁ ହୁଁ ଆସିବେ ନିଶ୍ଚିନ୍ତ ବୁଝିଲେ କି।
ଆଜ୍ଞା ନା ଯେହେତୁ ଆପଣ କହିଲେ ମୁଁ ଗୋଟେ ଥର ଯିବି ଗୋଟେ ଥର ଯାଇକି ଭଲ ମନ୍ଦ ଭଲ ମନ୍ଦ ବୁଲିକି ଆସିବି ଆଜ୍ଞା କିଛି ଅସୁବିଧା ନାହିଁ ଆଜ୍ଞା।
ଓହୋ ନିଶ୍ଚିନ୍ତ ର ବୁଝିଲେ କି ହ୍ୟାଲୋ।
ହଁ ଆଉ ଆପଣଙ୍କ ଆଡ଼େ ଆଜି ମେଘ ପ ପାଗ ସବୁ କୋଉଭଳିଆ ଆପଣଙ୍କ ଆଡ଼େ ଆଜି।
ଆମ ଆଡେ ଟିକେ ହାଲକା କୋହଳା ପାଗ ଅଛି। ଧୀରେ ଅଳ୍ପ ମେଘ ଅଳ୍ପ ଖରା ଏମିତି ସବୁ ହଉଛି ଆଉ ବୁଝୀଲେ କି। ଆଉ ଆମର ଗୋଟେ ସାଙ୍ଗ ରହୁଛନ୍ତି ସେପଟେ। ବାଲେଶ୍ଵର ଆଡେ ବୁଝିଲେ କି ସିଏ କହିଲେ ଯେ ଆପଣ ଯୋଉ ରହୁଛନ୍ତି ଓଡିଶାର ବାଲେଶ୍ଵର ମ ବୁଝିଲେ କି। ସେଠି ଜୋରେ ଆଜି ବର୍ଷା ହେଇଥିଲା ଆପଣ ବା ସେ ଆଖପାଖ ଅଞ୍ଚଳରେ ରହୁଛନ୍ତି ନା କଣ।
ହଁ ମୁଁ ଏଇଠି ପାଖରେ ରହୁଛି। ଆପଣ ଯଦି କହିବେ ମୁଁ ଗୋଟେ ଥର ଯିବି ବୁଲିକି ଆସିବି ଆଉ।
କଣ କହିଲ?
ମୁଁ ମୁଁ ନା ମୁଁ କହିଲି ମୁଁ ଏଇଠି ରହୁଛି ନା ଏଇ ପାଖରେ ରହୁଛି, ଆପଣ ଯଦି ମତେ ଗୋଟେ ଥର ଡା କିବେ ମୁଁ ଯାଇ ବୁଲିକି ଆସିବି ଆଜ୍ଞା କିଛି ଅସୁବିଧା ନାହିଁ।
ହଉ ହଉ ନିଶ୍ଚିନ୍ତ ଆମେ ଡାକିବୁ ମୁଁ ଟିକେ ଫି ମୋର ଏପଟେ ଶୁଣନ୍ତୁ ଏପଟ ଟିକେ ମୁ ଟିକେ ରହିଯାଉଛି କାମ ବହୁତ ବୁଝିଲେ କି।
ଆଜ୍ଞା।
ଏଇ ସବୁ ଆପଣ ତ ଜାଣିଥିବେ ମୋ ସବୁ ମୁଁ ମୋ ଅଣ୍ଡରେ ସବୁ ଚାଳିଶ ପଚାଶ ଜଣ ଲୋକ କାମ କରୁଛନ୍ତି। ତାଙ୍କର ସାଲେରୀ ଦବା ହଉ ତାଙ୍କ କାମ ହଉ ତାଙ୍କ ପ୍ରୋବ୍ଲେମ୍ ହଉ ସେ ସବୁ ମୋତେ ପଚାରିକି ଡିସସ୍କସନ୍ କରୁ ଚନ୍ତି ନା ତ ତାଙ୍କୁ ସବୁ ମୁଁ ପରାମର୍ଶ ଦଉଛି ବୁଝିଲେ କି।
ଆଜ୍ଞା ନାଇଁ ଶୁଣନ୍ତୁ ବେସ୍ତ ବହୁଳ ଜୀବନରେ ଆପଣ ଯେହେତୁ ଏଡ଼େ ବଡ଼ ଗୋଟା ବାଣିଜ୍ୟ କାରବାର ସବୁ ଭଲ ମନ୍ଦ କରୁଛନ୍ତି ବେ ବେପାରି ବାଣିଜ୍ୟ ଲୋକ ଆମେ ଆପଣ ଆପଣଙ୍କୁ ଆଉ ସମୟ ନାହିଁ ନା। ଆପଣଙ୍କ ପାଖରେ ଆପଣ ସବୁବେଳେ ସେପଟେ ବଜାରରେ ବ୍ୟସ୍ ତ ରହିଲେ ସବୁବେଳେ ଭଲ ମନ୍ଦ ଆପଣଙ୍କ ଆ ଆପଣଙ୍କ ଆଖପାଖରେ ବା ଆପଣଙ୍କ ଅଣ୍ଡରରେ କାମ କରୁଛନ୍ତି ପଚାଶ ଶହେ ଲୋକ। ଯେହେତୁ ଆପଣ ଗୋଟେ ମାନେ ଟେନସନ ରହୁଥିବେ ନା ସବୁବେଳେ। ଏସବୁ ବିବ୍ରତ ରହୁଥିବେ ଆପଣ ପରିବାରକୁ ମଧ୍ୟ ଆପଣ ଟାଇମ ଦଉନଥିବେ ଆମ ସ ସାଙ୍ଗସାଥି ମଧ୍ୟ ଆପଣ ଟାଇମ୍ ଦେଉନଥିବେ। ଏବଂ ସମାଜରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ଆପଣ ଟାଇମ୍ ଦେଉନଥିବେ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଆପଣ ଟାଇମ ଦଉନଥିବେ ବିଭିନ୍ନ ପ୍ରକାର ସମସ୍ୟାକୁ ଆପଣଙ୍କୁ ଦେଇ ଗତି କରିବାକୁ ପଡୁଥିବ ଆପଣଙ୍କୁ।
ମୋର ଗୋଟା କଥାତ୍ ମନ ଦେଇ ଶୁଣନ୍ତୁ ମୁଁ ଗୋଟେ ପରାମର୍ଶ ଦୋଉଛି ଆପଣ ଆପଣ ଭାବୁଥିବେ ଆପଣ ଭାବୁଥିବେ ଯେତେ ଅଧିକ ପଇସା ରୋଜଗାର କରିବେ ସେତେ ଅଧିକ କୃଷୀ ସେ କ ଭଲରେ ରହି ବୁଝିଲେ କି? ସେମିତି କିଛି ନାହିଁ ଯେତେ ଅଧିକ ପଇସା ସେତେ ଅଧିକ ଟେନସନ। ସେତେ ଅଧିକ ମାନେ ମାନେ ଦାୟିତ୍ଵ ବୁଝିଲେ କି। ଆପଣ କୌଣସି ନଥାଏ? ଶୁଣନ୍ତୁ ଶୁଣନ୍ତୁ ଖାଇବା ଖାଇବା ପିଇବା ମଣିଷ ଭୁଲି ଯାଉଛି। ଦେଖନ୍ତୁ ଆପଣଙ୍କ ଉପରେ ଯଦି ଦାୟିତ୍ୱ ଅଛି ଆପଣ ଯଦି ନ କରିବ କାମଟି ହବନି। ତ ଆପଣ ସେଠି କଣ କିଛି ଖାଇପାରିବେ ଖାଇବାକୁ ଆପଣଙ୍କୁ ସମୟ ହବ ନା କା ସାଙ୍ଗେ ଗପିବା ପାଇଁ ସମୟ ହବ। ବୁଝିଲେ କି ଏଇନା ଆମର ଟିକେ ବ୍ୟସ୍ତ ନାହିଁ ଟିକେ ଫ୍ରି ଅଛି ଏଇନା ସବୁ କାମ ସଇଲା। ମୁଁ ସକାଳୁ ଛଅଟାରୁ ଉଠିକି ବୁଝାବୁଝି କରୁଛି ଏଇ ସନ୍ଧ୍ୟା ଛଅଟାରେ ମୋ କାମ ସଇଲା। ଏଇ ଟିକେ ଆମ ଟିକେ ରେଷ୍ଟ ନେଇକି ଟିକେ ଗୋଡ ହାତ ଧୋଇକି ଆପଣ ସାଙ୍ଗ ଟିକେ କଥା ହଉଛି ବଗିଚାରେ ବୁଲିକି ବୁଝିଲେ କି?
ହଁ।
ଏ ସବୁ ପକାରିଆ କଥା ଆଉ ଆପଣ ଜମା ଭାବିବେନି ଯେଦି ପଇସା ଅଧିକ ବୋଲି ଆଉ ସୂ ମୁଁ ଭଲରେ ଥିମି ଖୁସି ଥିମୀ ଜମା ଭଲେ ନାହିଁ। ଯେତେ ମାନେ ଦୁନିଆ ପ୍ରକାର ଟେନସନ ସବୁ ବୁଝିଲ ନା ଇ କିଏ କଣ କଲା କୋଉଠି କଣ ହେଲା କଣ ନାହିଁ ଭଲ ଅଛି ମନ୍ଦ ଅଛି ସବୁ ବେଳେ ବେଳେ। ବୁଝିଲେ ନା।
ହଁ ନାଇଁ ଲୋକମାନେ ସବୁ କଣ ଭାବନ୍ତି ନା ଲୋକମାନେ ଭାବନ୍ତି ସି ଷ୍ଟାଟସ୍ ମେଣ୍ଟେନ କରୁଛି ବା ତାର ବହୁତ ତ୍ ରୋଜଗାର ଅଛି ଏବଂ ତା ପାଖରେ ବହୁତ ପଇସା ଅଛି ସେ ଖୁସିରେ ଥିବ। କିନ୍ତୁ ଆକ୍ଚୁଆଲି ସେ ଖୁସିରେ ନଥାଏ ସେ ଖୁସିରେ ରହିବା
ଯିଏ ଯିଏ ଯିଏ କରୁଛି ସିଏ ଜାଣିଛି ଲୋକ ତ କେତେ କଥା କହୁଛନ୍ତି ବାର ପକାରିଆ କଥା କହୁଚ ନ୍ତି।
ହଁ ଆଜ୍ଞା ଆଜ୍ଞା ସମୟ ହେଇଗଲାଣି ଆଜ୍ଞା ହଁ ବନ୍ଧୁ ମୁଁ ରଖ ରଖୁଛି ଆଜ୍ଞା ଆଉ ଗୋଟେ ମୁଁ ଆପଣଙ୍କୁ ଏବେ ସାଙ୍ଗେ ସାଙ୍ଗେ କରୁଛି ଆଜ୍ଞା।
ନାଇଁ ଶୁଣନ୍ତୁ ହ ରଖନ୍ତୁ। ରଖନ୍ତୁ।